ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ଆପଣଙ୍କୁ ମୋ କଥା ଶୁଭୁଛି? ହାଲୋ। ହାଲୋ। ହାଲୋ।
ହାଲୋ।
ହୁଁ ହୁଁ। ହଁ ଆପଣଙ୍କୁ ମୋ କଥା ଶୁଭୁଚି ତ ହଁ ମୁଁ କହିଲି ଆପଣ ମୋ କଥା ଶୁଭୁଚି ତ?
ହଁ ହଁ ଶଭିଲା ଏ ହେ ହେ ହେ ମୁଁ ପଳେଇ
ଆଜ୍ଞା ଆପଣ ଏବେ କଣ କରୁଥିଲେ?
କଣ କହିଲେ?
ମୁଁ କହିଲି ଆପଣ ଏବେ କଣ କରୁଥିଲେ?
ହାଲୋ।
ହଁ ମୋ କଥା ଶୁଭୁଚି ତ?
ହଁ ହଁ ହାଲୋ ଟିକେ ଟିକେ ଆବାଜ୍ ଛାଡୁଚି ଟିକେ ଟିକେ।
ଓହୋ ଏ ବର୍ଷା ହେଇଚି ତ ଏ ନେଟୱାର୍କ ଇସୁ ଟିକେ ରହୁଚି ବୋଧେ ଆଉ।
ହଁ।
ହଁ ମୁଁ କହିଲି କି ଆ ମାନେ ଆପଣ ଏବେ କଣ କରୁଥିଲେ?
ବସିକି ଫ୍ରି ଫାୟାର ଖେଳୁଥିଲୁ ଏଇନା ଆମେ।
ଓହୋ। ଏ
ଆପଣ କଣ କରୁଥିଲେ ଏ କି?
ମୁଁ ଏଇ ବସଥିଲି ଏମିତି ମାଆଙ୍କ ପାଖରେ ଉଁ ଆଉ ଆଜି ଆପଣ ଖାଇଥିଲେ କଣ?
ଆଜି ଘରେ ଭାତ ହେଇଥିଲା ଡାଲମା ଆ ସରି ଭାତ ହେଇଥିଲା ଡାଲି ହେଇଥିଲା। ଆଉ ସିଏ ଗୋଟେ ମୋର ବାଇଗଣ ଟିକେ ପସନ୍ଦ ତ ସେଇଥିପାଇଁ ଛଣା ହେଇଥିଲା ସେଥିରେ।
ଓହୋ ହୋ।
ଆଉ ଗୋଟେ ମିଟ୍ ତରକାରୀ ଗୋଟେ ହେଇଥିଲା।
ଓହୋ। ଏ ଆଉ ଆପଣ ଏବେ କଣ ପଢୁଚନ୍ତି ନା ଜବ କିଛି କରୁଚନ୍ତି?
ମୁଁ ସୋ ପାଠ ଛାଡିସାଇଲିଣି ବିଜିନେସ କରୁଚି ଆଉ।
ଓହୋ ହୋ। ମାନେ ବିଜନେସ୍ କରୁଚନ୍ତି ଏଁ ଫାଙ୍କା ଟାଇମ୍ ମିଳଚି ଫ୍ରି ଫାୟାର୍ ଖଳିବା ପାଇଁ?
ହଁ ସନ୍ଧ୍ୟା ଟାଇମଟା ଫାଙ୍କା ଟାଇମଟା ମୋର।
ଓହୋ ମାନେ ଆପଣଙ୍କୁ ଫ୍ରି ଟାଇମରେ ଫ୍ରି ଫାୟାର ଖେଳିବାକୁ ଭଲ ଲାଗେ।
ହଁ।
ହୁଁ
ଫାଷ୍ଟ କାମ ନା ତାପରେ ଫ୍ରି ଟାଇମ ମିଳିଲେ ଖେଳ ହବ ନହଲେ
ମାନେ ଫ୍ରି ଟାଇମରେ ଆଉ ସେମତି କିଛି ନାହିଁ? କି ଯୋଉ ହବିଜ୍ ଥାଏ କି ଏଇଟା ମତେ କରିବାକୁ ପସନ୍ଦ କି କଣ?
ହଁ ଫ୍ରି ଟାଇମରେ ମତେ ରାଇଡ୍ କରିବାକୁ ଭଲ ଲାଗେ।
ଓହୋ। ଭଲ। ଆଉ ଆପଣ ମାନେ କେତେ ଯାଏ ପଢିଚନ୍ତି ତାପରେ ଯୋଉ କହିଲେ ନା କି ଏବେ ଆଉ ଆଉ ପଢାପଢି ନାହିଁ ବିଜନେସ କରଚନ୍ତି କେତେ ଯାଏଁ ପଢିଚନ୍ତି?
ପ୍ଲସ ଟୁ ପରେ ଆଇ ଟି ଆଇ ଆଇ ଟି ଆଇ କମ୍ପଲିଟ୍ କଲା ପରେ ଜବ ଲାଗି ଥିଲା ଘରେ ଛାଡିଲେନି ବହୁତ ଦୂର ଥିଲା ଆଉ ତାପରେ। ତାପରେ ମୁଁ ବିଜନେସ ଲାଇନ ରେ ଧରେ ଧୀରେ ପସିଲି ଆଉ।
ଆଜ୍ଞା।
ତାପରେ ମୁଁ ଧୀରେ ଧୀରେ ବିଜନେସ୍ ଲାଇନରେ ପସିଗଲି ଆଉ।
ଆଜ୍ଞା। ହୁଁ ହ ଆପଣ ଏକାଥରେ ଆଇ ଟି ଆଇ ନକରିକି। ଆଗେ ପ୍ଲସ ଟୁ କଣ ପାଇଁ କଲେ।
କଁ କହିଲେ।
ମୁଁ କହିଲି କି ଆପଣ କହିଲେ ନା କି ପ୍ଲସ ଟୁ ପରେ ଆଇ ଟି ଆଇ କଲେ। ତ ମୁଁ ସେଇ କଥା। କହିଲେ କି କି ମାନେ ଦଶମ ପରେ ବି ତ ଆପଣ ଆଇ ଆଇ ଟି ଆଇ କରି ପାରିଥାନ୍ତେ।
ଏକା କଥା କିଛି ନାହିଁ। ଦଶମ ପରେ ବି ଆଇ ଟି ଆଇ କରିଥିଲେ ସେଇ ବିଜନେସ ଲାଇନ ରେ ହିଁ ପସିଥାନ୍ତି। ତା ପରେ ବି ପିସିଲି।
ହୁଁ।
ମୋର ମେକାନିକାଲ ଉପରେ ଟିକେ ଏଇ ଏ ଟେକ୍ନିକାଲ ଉପରେ ନେଲେଜ ଟିକେ ଅଧିକା।
ହ
ମାନେ ମତେ ଖୁସି ଲାଗେ ମତେ ଟିକେ ଲାଇନ ଫାଇନ‌ କାମ ଉପରେ। ତ ଘରେ କହିଲେ ଆଇ ଟି ଆଇ କର ଆଇ ଟି ଆଇ କର ଆଇ ଟି ଆଇ କର କରି ଦେଲି। ତାପରେ ଏ ଦୂର ଯେତେବେଳେ ହେଲା ୟୁପିରେ ଜବ ଲାଗିଥିଲା ସେତେ ବେଳେ ହେଲେ ଘରେ ଛାଡ଼ିଲେଣି।
ଆଜ୍ଞା।
ହେଲେ ଯାହା ପସନ୍ଦ ସେଇଟା କଲେ ଗୋଟେ ସାଟିସଫେକ୍ସନ ମିଳେ।
ହଁ।
ହୁଁ।
ଆଉ ଆପଣଙ୍କ ଘର କୋଉଠି।
ଘର କେନ୍ଦ୍ରପଡ଼ା।
ଆପଣ ଙ୍କ ଘର କେନ୍ଦ୍ରାପଡ଼ା।
ହୁଁ। ଆପଣଙ୍କର ଆପଣଙ୍କ ଘର କେନ୍ଦ୍ରାପଡା କି।
ହଁ ମୁଁ କଇଲି କେନ୍ଦ୍ରାପଡାର କୋଉ ଜାଗା।
ହଁ କେନ୍ଦ୍ରାପଡା ଚାନ୍ଦଳ ବାଲିଆ ଜଣିଥିବେ।
ହଁ ହଁ ଚାନ୍ଦଳ।
ହୁଁ। ଆପଣ ଆପଣଙ୍କର।
ଆମର ଆଳି।
ଅ ହୋ।
ହୁଁ।
ଆପଣ କଣ କରୁଛନ୍ତି।
ମୁଁ ଏବେ ପ୍ଲସ୍ ଥ୍ରୀ କରୁଛି ହଁ ପଢାପଢି ପ୍ଲସ୍ ଥ୍ରୀ।
ତାହେଲେ ତମେ ମୋ ଚାଇଁ ‌ଛୋଟ ଟିକେ ବହେ ଛୋଟ। ଘରେ କିଏ କିଏ ଅଛନ୍ତି ଆପଣ ଙ୍କର ହୁଁ ତମର।
ଘରେ ବାପା ମା ଆଉ ମୁଁ ଆଉ ମୋ ସାନ ଭାଇ ଆଉ।
ଏଇ ଚାରି ଜଣ ମେମ୍ବର।
ଆଉ ଆପଣଙ୍କ ଘରେ।
ନା ନା ଆମର ବି ଚାରି।
ଆଜ୍ଞା ଆପଣ ବଡ ବୋଧେ ନା ସାନ।
ମୁଁ ସବା ଥାନ।
ଓ ଆପଣ ସାନ?
ହଁ।
ଓହୋ। ହୁଁ କୁହନ୍ତି ସାନ ହବ ଭଲ ଏତେ ମାନେ ଏଁ ଯୋଉ କୁହନ୍ତିନି ରେସପନସିବିଲିଟି ଏତେ ନଥାଏ ସାନମାନଙ୍କ ଉପରେ। ଏଟା ସତ ନା ମିଛ?
ସାନହେଲେ ରେପନ୍ସବିଲ ନଥାଏ କିନ୍ତୁ ଘରେ ଏକାଟିଆ ଥିଲେ?
ହଁ ଅଁ।
ଆ ମାନେ ଘରେ ଏକାଟିଆ ମାନେ ଏକାଟିଆ ବାପା ସାଙ୍ଗକୁ ଯଦି ସାନପୁଅ ହେଇ ଥିବ ଆଉ ସବୁ ଜ ଉପରେ ଯୋଉମାନେ ରହିଲେ ସେ ଝିଅ ମାନ ଥିବେ। ପୁଣି ବାପାଙ୍କ ସାଙ୍ଗକୁ କାନ୍ଧ କିଏ ଲଗେଇବ?
ହଁ ସେଇଟା ତ ସତ କଥା। ନାଇଁ କିନ୍ତୁ କୁହନ୍ତି ନାଇଁକି କି ଯିଏ ବଡ ଥାଏ ତାର ଟିକେ ଅଧିକ ଟେନସନ ଥାଏ ଘର ପ୍ରତି।
ସେଇଟାତ ସତ କଥା ମାତ୍ର ବଡ ପୁଅ ଉପରେ ବେଶି ଟେନସନ।
ହୁଁ।
ଆଉ ଘରେ ଯଦି ଗୋଟ ସେ ଏକାଟିଆ ପୁଅ ଥିବ ତାର ବି ସେତିକି।
ହଁ ହଁ ଏକା ଥିଲେ ତ ସବୁ ତାରି ଉପରେ ଏ ସମସ୍ତେ ନିର୍ଭର ଥାନ୍ତି ଆଉ।
ଘରେ ସମସ୍ତେ କଣ କରୁଛନ୍ତି ଏବେ?
ଘରେ ମାଙ୍କ ଦେହ ଭଲ ନାହିଁ ସେ ଶୋଇଛନ୍ତି ସେଇଠି ମୋ ଭାଇ ବସିଛି ଆଉ ମୁଁ ଏପଟେ ଅଟା ଚକୁଡୁଛି ରୁଟି କରିବି ବୋଲି ଆଉ କଥା ହଉଛି।
ହଁ
ହୁଁ ହୁଁ। ଆଜ୍ଞା।
ଜା ହଉ ଘର କାମ ତ କରୁଛନ୍ତି ଆଉ।
ଉହୁଁ ନାଇଁ ମାନେ କି ଘର କାମ ମୁଁ କରେନି। ସେ ମାଙ୍କ ଦେହ ଟିକେ ଭଲ ନାହିଁ ବୋଲି ମୁଁ ଯାଇଥିଲି ମୋର ଏଗଜାମ ଥିଲା ଫୋର ସେମିଷ୍ଟାର। ଆଉ ସାରିକି ତାପରେ ମାଙ୍କ ଦେହ ବହୁତ ଖରାପ। ତ ସେଇଥିପାଇଁ ମୁଁ ପଳେଇ ଆସିଲି।
ଆଉ ଆପଣଙ୍କ ବାବା କଣ କରନ୍ତି?
ବାବା ଅଛନ୍ତି ସୁପରଭାଇଜର ଅଛନ୍ତି ଏଇ ପ୍ଲମ୍ବିଂ ଲାଇନ ର।
କଉଥେର?
ଆଜ୍ଞା।
କଉ ଲାଇନରେ ଅଛନ୍ତି ସୁପରଭାଇଜର?
ଏଇ ମାନେ ଯୋଉ ପ୍ଲମ୍ବିଂ ଲାଇନ ରେ ସୁପରଭାଇଜର ନଥାନ୍ତି।
ହଁ ହଁ।
ହୁଁ।
ମାନେ କଉଥେର ଅଛନ୍ତି ଟାଟା ଜିନ୍ଦଲ ଫିନ୍ଦଲ ମେନସନ ନା
କଣ?
କଉଥେରେ ମାନେ ଟାଟା ଜିନ୍ଦଲ ରେ ନା ଏମତି
ନାଇଁ ନାଇଁ ସେମିତି ନାଇଁ ସେ ମତେ ଏତେ ଜଣା ନାହିଁ। ମାନେ ବାକି ଇଏ କମ୍ପାନୀରେ ସେମିତି ନୁହଁ ସେ କୋଉ କମ୍ପାନୀ ମତେ ଜଣାନାହିଁ। ସେିକ୍
ହଁ। ହୁଁ ଆପଣଙ୍କ ଭାଇ ଅଛନ୍ତି ପା କହୁଥିଲେ। ସିଏ କଣ ସିଏ କଣ କରନ୍ତି?
ସିଏ ତାର ଏଇଥର ପ୍ଲସ ଟୁ ସରିଲା ଏବେ ବିଟେକ୍ କରିବ ଆଉ।
ତମର ଇଚ୍ଛା କଣ ତମେ କରିବ ପ୍ଲସ ଥିରି ପରେ।
ମୋର ପ୍ଲସ୍ ଥ୍ରୀ ପରେ ମୁଁ ତ ଭାବିଥିଲି କମ୍ପିଟେଟିଭ ଲାଇନରେ ଯିବାକୁ। ଡାକିକି ମତେ କହୁଛନ୍ତି କି ପିଜି ଟା କରିଦେ କାରଣ ଆଉ ସିଭିଲ୍ ସର୍ଭିସରେ ତ ବହୁତ କମ୍ପିଡିସନ। ତ କିଛି ଗୋଟେ ବ୍ୟାକଅପ୍ ପ୍ଲାନ୍ ଟା ରଖିବା କଥା ତ ଏବେ ବି ମୁଁ କନଫ୍ୟୁଜନରେ ଅଛି କି ପିଜି କରିବି କି କମ୍ପେଟିଭ ପାଇଁ ପ୍ରିପେୟାର ହେବି। ମୁଁ ଏମିତି ତ ମୁଁ ଅଳ୍ପ ବହୁତୁକି ହଉଛି। କିନ୍ତୁ ପ୍ରପର୍ ହବା ପାଇଁ
ମୁ ଗୋଟେ ଆଡଭାଇସ ଦେବି। ତ ତମର ଇଛା ହେଲେ ନାଇଁ କି?
ଆ ଆଉ ଟାଇମ ନାଇଁ ପରେ କଥା ହବା ଆଉ।
ହୁଁ
ହଉ ଠିକ ଅଛି।
ଲ